ଏ ଅଲ୍ଟା କଣ କଟିଗଲା ଆମେ କଥା ହେଉଥିଲେ?
ଟାଇମ୍ ଲିମିଟ୍ ସରିଗଲା।
ହଁ ଠିକ୍ ଅଛି ହଁ ଓଡିଶୀ ନୃତ୍ୟ ବିଷୟରେ କଥା ହଉଥିଲେ ପରା। କୁହ କଣ କହୁଥିଲ?
ମୁଁ କଇଲି ମୁଁ ବି ମାନେ ଓଡିଶୀ ଶିଖଥିଲି ମୁଁ ପ୍ଲସ୍ ଥ୍ରୀ ଲାଷ୍ଟ ଇୟର ଯାଏ ଡ୍ୟାନ୍ସ କରିଛି ପ୍ରାଇଜ୍ ବି ପାଇଛି ସବୁ ଅ ମାନେ ସବୁଥେରେ ଦି ବର୍ଷ ଯାକ ଫାଷ୍ଟ ପାଇଛି। ଆ ଫାଷ୍ଟ ଇୟରରେ ମୁଁ ସେକେଣ୍ଡ ହେଇଥିଲି। ଆ ଆଉ ଦି ବର୍ଷଯାକ ଫା ଫାଷ୍ଟ ପ୍ରାଇଜ ପାଇଚି କଲେଜରେ। ପରେ ଏଠି ଯାଇଥିଲି ଯୋଉ ରାଜ୍ୟସ୍ତରୀୟ ବି ଯାଇଥିଲି ଗୋଟେ ପ୍ରୋଗ୍ରାମ ସେ
ହଁ ହଁ ହଁ ରାଜ୍ୟସ୍ତରୀୟ ଜିଲ୍ଲା ଶ୍ରତ ଜିଲ୍ଲା ସ୍ତରୀୟ ମୁଁ ବି ସେତେବେଳେ ଯାଏରେ ମାନେ ଯୋଉ କଣ କହିଲ ମୁଁ ସପ୍ତମ ଅଷ୍ଟମ ବେଳେ ନା ଆମର ଯୋଉ ଉଁ ଉତ୍ସବ ହୁଏନି କି ଯୋଉ ଆନୁଆଲ୍ ଫଙ୍କସନ୍ ସେ ସବୁ ଫଙ୍କସନ୍ ହୁଏନି କି ସବୁ ସ୍କୁଲ୍ ମାନଙ୍କରେ
ତମେ ଯା ଆମ ଘରଟା ଯାଜପୁର ନା ହେଲା ତ ଆମର ଜିଲ୍ଲା ମହୋତ୍ସବ ପିଲାଙ୍କ ସହ ମୁଁ ଡାନ୍ସ ଶିଖଥିଲି ପୁରା ପ୍ରପର୍ ଟେଂଥ ଯାଏଁ ଶିଖଛି ହେଲା ଜିଲ୍ଲା ମହୋତ୍ସବ ଆ ଯେତିକି ସବୁ ଯୋଉ ମ୍ୟୁନ୍ସିପାଲିଟିକୁ ଶହେପଚାଶ ତମ ହେଇଥିଲା ସେଥିରେ ସବୁଥିରେ ଡାନ୍ସ ସେଠି ମାନେ ସେଥେରେ ପୁରା ମ ଅଲଗା ପ୍ରକାରର ପୁରା ମଜା ସକାଳୁ ଉଠିକି ପ୍ରାଟିସ କରିବା ପାଇଁ ଯିବୁ। ତାପରେ ସକାଳୁ ଶୀତଦିନ ହେଇଥିବ ଆ ଏବେ ସେ ସବୁ ଛାଡିକି ଏବେ ଭିତ୍ରେ ଭିତେରେ ଟିକେ ମନ ଦଉଛି ଆଉ।
ହଁ ଠିକ୍ ଅଛି ମୋର ବି ବହୁତ ଇଚ ଇଛା ଥିଲା କିନ୍ତୁ ଘରେ ବାବାଙ୍କର ଯେହେତୁ ବାବାଙ୍କର କଣ କହିଲ? ସେ ସିଏ କହିବେ କି ସେ ନାଚ ଗୀତରୁ କିଛି ନାହିଁ ତୁ ପାଠ ପଢ ପାଠ ପଢିକି ଚାକିରି କର ବାବାଙ୍କର ସବୁବେଳେ ଗୋଟେ ଲକ୍ଷ କି ପା ଠ ପଢ ଯେତେ ପାଠ ପଢ ଆଉ ଚାକିରୀ କର ଆଉ ତାଙ୍କର ଗମେଣ୍ଟ ଚାକିରୀ ଉପରେ ବହୁତ ତାଙ୍କର ଆଶା କି ମୋ ପିଲା ଗୋଟେ ଗମେଣ୍ଟ ଚାକିରୀ କରୁ। ମାନେ ତାଙ୍କର ଏ ସବୁ ଉପରେ ଆଶା ତ ସେ ମତେ ଆଉ ସେ ଓଡିଶୀ ନାଚରୁ ବାହାର କରେଇ ନେଇ ଆସିଲେ କହିଲେ ନା ସେଥିରେ ଗଲେ ତାଙ୍କ
ତମେ ଚିତ୍ର ଫିତ୍ର କରିଚ କରିଚ କେବେ ଚିତ୍ର ଫିତ୍ର କେବେ ତମକୁ ଭଲ ଲାଗେ?
ମତେ ଡ୍ରଇଂ କରି ଆସେନି ବାକି ମେହନ୍ଦୀ କରିଦେବି।
ଅ ହ।
ମେହେନ୍ଦୀ କାଟିଦେବି।
ଆଚ୍ଛା ଆଚ୍ଛା। ମୁଁ ଚିତ୍ର ବି ମୁଁ ବି ମେହେନ୍ଦୀ ବନେଇଦେବି ଆଉ ହଉଛି ଚିତ୍ର ଫିତ୍ର ବି ବନେଇଦେବି।
ଆଚ୍ଛା ତମେ ଯୋଉ କେବେ ଯୋଉ ଗୁରୁବାର ଓଷା ହୁଏ ତମେ ତା ଦେହରେ କେବେ ଝୋ
ଛୋଟି ହଁ ସବୁବେଳେ।
ଝୋଟି ପକେଇବାକୁ ମତେ ବହୁତ ଭଲ ଲାଗେ କିନ୍ତୁ କୋଉ ଘରେ କହିଲ ମାଟି ଘରେ। ମା ଟି ଘରେ ତ ଏବେ ଆଉ କୋଉଠି ଦେଖିବାକୁ ମିଳୁନି।
ଆମର ଏଇଠି ତ ମାଟି ଘରେ ନାହିଁ ସେଥିଲାଗି ଆମର ଏଇ ଝୋଟି ଫୋଟି ପଡେ। ସେ ଯୋଉ ରେଡ୍ କଲର ର ଇଏ ଆଣିକି ନାଲି କଲର ମାଟି ଆଣିକି କି ଲିପିକି ତାପରେ ହୋଉଛି ନାଲି ମାଟି ନେଇଆସିବେ ନହେଲେ ନହେଲେ କଣ କରିବେ। ଶୁଣ ଯଦି ନାଲି ତମକୁ ନ ମିଳିବ ହେଲା। ତମର ସିମ୍ପଲ ମାଟିନେସ ହେଇକି ଫୁଡ କଲର ଆସିନି ପାଞ୍ଚ ଟଙ୍କିଆ।
ହଁ।
ତାକୁ ଗୋଳେଇଦବା ହେଲା ଗୋଳେଇ ଦେଇକି ଦେଇକି ତମେ ଚିତ୍ର ବନେଇବ ବଢିଆ ଦେଖା ହବ ମୋ ଆଇଡିଆରେ କେବେ ବନେଇବ ହେଲା।
ଆଉ ଠିକ୍ ଅଛି ଏଥର ଦେଖିବା। କିନ୍ତୁ ମୋ ମାମୁଁ ଘର ନା ତାଙ୍କର ମାଟି ଘର ଅଛି କୋଠା ଘର ବି ଅଛି। ତ ଯୋଉ ଗୁରୁବାର ଓଷା ହୁଏ ସୁଦର୍ଶ ବ୍ରତ ହୁଏ। ତାଙ୍କର ମୋ ଆଈ ନା ସେ ମାଟି ଘରେ ଏତେ ସୁନ୍ଦର ସେ ଝୋଟି ପକେଇ ଦିଅନ୍ତି। ଟେ ବହୁତ ସୁନ୍ଦର ଲାଗେ ସେ ମାଟି ଘର ତ ଆଉ ତ ଆମ ଗାଁରେ ତ ଆଉ ମାଟି ଘର ଲୋପ ପାଇଗଲାଣି ମାଟି ଘର ହିଁ ଆଉ ନାହିଁ। ଯଦି ତାହାର ଥିବ ମାନେ ସେ ଘରେ ବି ରହୁନାହାନ୍ତି ଯଦି ବି କାହାର ମାଟି ଘରେ ରହୁଛି। ହେଲା ସେ ଘରେ କେବଳ ତାଙ୍କର ରୋଷେଇ କରୁଛନ୍ତି ମାନେ ଶୋଉ ହି ନାହାନ୍ତି ମାଟି ଘରେ। ଜାଣିଛ ମାଟି ଘରେ ଶୋଇବା ଶୋଇଲେ ନା ସେଟା ଲାଗେ ବହୁତ ମାନେ ଗରମ ତ ଲାଗେନି କିନ୍ତୁ ଏବେକାର ସମସ୍ତେ ଚାହୁଁଛନ୍ତି କି କୋଠା ଘରେ ରହିବା ଭଲ କିନ୍ତୁ ମାଟି ଘରେ ଗୋଟେ ଅଲଗା ମଜା।
ଆରେ ମାଟିଟା ମାଟି ଟା କଣ ମାଟି ଟା ସୂର୍ଯ୍ୟ କିିରଣ ପଡିଲେ ଗରମ ହବ। ଥଣ୍ଡା ସୂର୍ଯ୍ୟ ବୁଡିଗଲେ ସେ ଆପେ ଆପେ ଥଣ୍ଡା ହେଇଯିବ ହେଲେ ମାନେ ଏଇ ଯୋଉ କୋଠା ଘରଟା ଗରମଟା ସେ ଖରାଟା ପୁରା ଆବଜର୍ଭ କରିକି ରହିଲା ଯେତେବେଳେ ଥଣ୍ଡା ପାଗ ହେଲେ ସେ ପୁଣି ଗରମ ଗ୍ୟାସ ହେଲା ତ ଫ୍ୟାନ୍ ଫ୍ୟାନ୍ ଲଗେଇଲେ ପୁଣି ଗରମ ଗ୍ୟାସ୍ ଟା ବାହାରିବ।
ଅ ହଁ। କିନ୍ତୁ ମୋର ନା ମାଟି ଘରେ ରହିବା ବହୁତ ପସନ୍ଦ ମତେ ମୁଁ ଭାବୁଛି ଭବିଷ୍ ସେଥିରେ ମୁଁ ମାଟି ଘର ନି ଗୋଟେ ବନେଇକି ମାଟି ଘରେ ହିଁ ରହିବି।
ତଙ୍କୁ ଫାଷ୍ଟ ଯୋଉ ବର୍ଷା ହେଲେ ମାଟି ଟା ପୁରା ଥିବ ମାଟି ହମେ କଂକ୍ରିଟ ରୋଡ ବି ହେଲା ଯୋଉ ବର୍ଷା ହେଲେ ଫାଷ୍ଟ ଯୋଉ ମାଟି ବାସ୍ନା ଟା ବଢିଆ ଲାଗେନିନା। ମତେ ପୁରା ମାଟି ବାସ୍ନା ପୁରା ଲାଗିବ ମୁଁ ପିଇଦେମି କି ଆଉଛି ମାଟିକୁ ପାଣି କରିକି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।